ହଁ କହ?
କଣ କରୁଚୁ କି?
କିଛି ନାହିଁ, ବୁଲୁଥିଲି ଆଉ।
କୁଆଡେ କୁଆଡେ ବୁଲୁଚୁ ମ?
ଏଇ ବାହାରେ ବୁଲୁଥିଲି ଆଉ, ତୁ କଣ କରୁଚୁ?
ନା ମ, ଆସିଥିଲି ଛାତ ଉପୁରୁକୁ। ଜିନିଷ ଶୁଖା ହେଇଥିଲା ଲୁଗା, ଆଉ ରଜ ଆସୁନି କି, ସେଇ ଚାଉଳ, ଆଉ ଚୁନା ହେଇଥିଲା, ସେରା ସବୁ ଶୁଖା ହେଇଥିଲା, ନେଇକି ଥୋଇକି, ମୁଁ କହିଲି ଛା ତ, ଉପରେ ଟିକେ ଭଲ ପବନ ଦଉଛି, ଟିକେ ବସିଥାଏ, ବସିକି ତତେ ଟିକେ କଲ କଲି ଆଉ।
ହୁଁ ହୁଁ, କଣ ଖାଇଚୁ?
ନାଁ ମ, ଏ ପଇଡ ନାଳି ଗୋଟେ ଖାଉଥିଲି, ମୋ ଜେଜେବାପା ମୋ ଜେଜେବାପାଙ୍କୁ ଓ, ଟିକେ ଜର ହେଇଯାଇଥିଲା ତ, ସେଥିପାଇଁ ସେ ପଇଡ ଆଣିଥିଲେ, ସେ ପାଣିକି ପିଇଦେଲେ, ମୁଁ ନାଳି ଟା ଖାଇଦେଲି।
ଉଁ ହୁଁ।
ଆଉ ରଜ ଫଜ କେମିତି କଣ କାଟିବୁ ବୋଲି ପ୍ଲାନିଂ କରିଚୁ?
ହୁଁ ସେମିତି ତ ଆଉ, ଚାଲିଛି ଆଉ।
ଆଉ ତମ ଆଡେ ମେଘ ହଉଛି ନା ଲୋ?
ନା ମ, ମେଘ କଥା କାଇଁ କହୁଛୁ କହିଲୁ, ବର୍ଷା ମୂଳରୁ ହଉନି।
ଜାଣିଚୁ, ଆମ ଆଡେ ଏମିତି ମେଘ ହେଇଥିଲା ଯେ, ମୁଁ ଏବେ, ଏଇ ଯୋଉ ପେଟ୍ରୋଲ ପମ୍ପ ପାଖରେ ଯାଇଥିଲି ପେଟ୍ରୋଲ ପକେଇବା ପାଇଁ, ମୁଁ ଆଉ ମୋ ଭାଇ ଯାଇଥିଲୁ। ହେଲା। ଜାଣିଚୁ, ସେ ପେଟ୍ରୋଲ ପକେଇଲା ବେଳେ ଆମେ କଣ କରୁଛୁ ସେ ଯୋଉ ପେଟ୍ରୋଲ ସାଇଡ ରେ ଗୋଟେ ଦୋକାନ ଥିଲା, ସେଇଠି ଆମେ ରହି ଯାଇଛୁ। ଆଉ ସେ ଯୋଉ ପେଟ୍ରୋଲ ଟାଙ୍କିରେ ଗୋଟେ ଲୋକ ପେଟ୍ରୋଲ ପକଉଥିଲା, ତା ଗାଡି ଉଡେଇ ମାନେ ଗାଡି ଟା, ଏମିତି ପବନଦେଲା ଯେ ପୁରା ପଡିଗଲା, ଜାଣିଛୁ ଏଇଟା ନ୍ୟୁଜ ରେ ଭାଇରାଲ ହେଇଯାଇଥିଲା। ଦେଖିନୁ?
ହୁଁ ହୁଁ।
ଭଲ ହେଇଛି ମାନେ ଭାରି ଦୁଃଖ ଲାଗିଲା, ତମ ଆଡେ ଏମିତି ମେଘ ହଉନି?
ନା ମ, ଆମ ଆଡେ କାଇଁ ହଉଚି କି?
ଯାହା ହଉ ତମ ମାନଙ୍କ ଆଡେ କେତେ ଭଲ, ଆମର ଗରମ ଯେମିତି ହଉଚି ମେଘ ବି ସେମିତି ହଉଚି।
ଆଉ କଣ ଖାଇଥିଲୁ?
ସେଇପା ନାଳି ଖାଇଥିଲି, ଆଉ ଏମିତି କିଛି ଖାଇନି। ଏଇ ଛଅଟା ସାତଟା ବାଜୁ, ଭାବିଚି ଗୋଟେ ମାଗିଟେ କରିକି ଖାଇବି ବୋଲି।
ହୁଁ ହୁଁ, ଭାତ ଖାଇବୁନି କି, ମାଗି କରିକି ଖାଇବୁ?
ଆଉ ଏ ପାଞ୍ଚଟା ଛଅଟା ବେଳେ ଆଉ କିଛି ଖାଇବାକୁ ଇଛା ହବନି, ସେଥିପାଇଁ ମ୍ୟାଗି ଗୋଟେ ଭାବିଛି କରି ଖାଇଦେବି, ରାତିରେ ଭାତ ନହେଲେ ରୁଟି ଦେଖିକି ଖାଇବି ଆଉ, ତୁ କଣ ଖାଉଛୁ ରାତିରେ?
ମୁଁ ରାତିରେ ଭାତ, ଇଛା ହେଲେ ଖାଉଛି, ନହେଲେ ଖାଉନି।
ଓହୋ ଏମିତି, ଆଉ ଅଙ୍କଲ ଆଣ୍ଟି ଙ୍କ ଦେହ ସବୁ କେମିତି ଅଛି?
ହଁ, ସେମିତି ଭଲ ଅଛି।
ଆଉ ରଜ କେମିତି ଏଞ୍ଜୟ କରିବୁ ବୋଲି ଭାବିଚୁ? ଡ୍ରେସ ପତ୍ର ସବୁ କିଣି ସାରିଲୁଣି କି?
ହୁଁ କିଣା ସରିଲାଣି ଆଗରୁ ନା ଏବେ। ଏଇ ଶୁକ୍ରବାରେ ଟିକେ ଯିବି କିଣିକି ଭାବୁଚି ଆଉ ଗୋଟେ ଆଣିବି।
ଓ ହୋ। ତିନିଟା ରଜରେ ତିନିଟା ପିନ୍ଧିବୁ କି?
ହୁଁ।
ଅ ହ। ବଢିଆ ଆଉ।
ତୁ ଆଣି ସାଇଲୁଣୁ?
ହୁଁ ମୁଁ ଆଣିଚି ଗୋଟେ ସମ୍ବଲପୁରୀ ଡ୍ରେସଟେ ଆଣିଚି। ଆଉ ମାନେ ମୁଁ ନିଜେ ନେଇକି ଯାଇଥିଲି ଟେଲର ପାଖକୁ ସେ ସିଲେଇ କରିଦେଲା। ସେଇଟା ଗୋଟେ ଆଣିଚି। ଆଉ ଗୋଟେ ଖାଲି କୁର୍ତ୍ତି ପ୍ୟାଣ୍ଟ ଆଉ ସେଥିରେ ଚୁନି ସେଇଟା ଆଣିଚି। ଇଏ ସମୁଦାଏ ଆଣିଚି ଆଉ ଗୋଟେ ଭାବିନି କଣ ପିନ୍ଧିବି ବୋଲି, ଦେଖିବା ଆଉ ତ ଦି ତିନି ଦିନ ଟାଇମ୍ ଅଛି। ଦି ତିନି ଦିନ ଭିତରେ କଣ ପିନ୍ଧିବା ଭାବିବି ଆଉ।
ହୁଁ ହୁଁ।
ଆଉ ତୁ କଣ କେମିତି କଣ ଡ୍ରେସ ଆଣିଚୁ? କୁର୍ତି ଆଣିଚୁ ନା ଚୁରଦାର୍ ଆଣିଚୁ ନା ପଞ୍ଜାବୀ ଆଣିଚୁ ନା ସାଲୱାର୍ ଆଣିଚୁ?
ସେଟ ବାଲା ଆଣିଚି କୁର୍ତ୍ତୀ।
ଭଲ ଆଉ ହେଟା ବଢିଆ ଲାଗିବ ପିନ୍ଧିବା ପାଇଁ।
ହୁଁ। ମୁଁ ଆଗରୁ କେବେ ସେରା ପିନ୍ଧେନି। ଏବେ ହେଲେ ମତେ ଟିକେ ସେରା ଭଲ ଲାଗିଲାଣି ପିନ୍ଧି ଦଉଚି।
ହୁଁ, ଗରମ ଯେମିତିଆ ହଉଚି ମତେ ଡ୍ରେସ ହିଁ ପିନ୍ଧିବାକୁ ଇଚ୍ଛା ଲାଗୁନି।
ହଁ ବା।
ଗରମ ହଉଚି ବର୍ଷା ହଉଚି କ ହଁ ଋତୁର ହଉଚି କେଜାଣି, ସେ ନିଜକୁ ନିଜ କଣ ଭାବୁଚି
ଆଣ୍ଟି କଣ ରୋଷେଇ ହେଇଥିଲା?
ଆଜି ଆମର ଭାତ କୁ ଭାକୁର ମାଛ। ତମର?
ଆମର ଭଜା ହେଇଥିଲା ଡାଲମା ହେଇଥିଲା ଆଉ।
ଭଜା ଡାଲମା ଆଉ ଭାତ ହେଇ
ହୁଁ ହୁଁ।
ହୁଁ, ଖାଲିି କହିଲୁ ଯାହା ହଉ ପଖାଳ ମୁଁ ବି ଖରା ବେଳେ ପଖାଳ ଖାଉଚି ପେଟ ଟିକେ ଥଣ୍ଡା ରହିବ ବୋଲି।
ଆଉ ଗରମ ଭାତ ଗ ଗରମ ଭାତ କିଏ ଏ ଖରାଦିନେ ଖାଇବ କହିଲୁ।
ତ ସେ କହିଲେ ଗରମ ଭାତ ଖାଇବା ପାଇଁ ଇଚ୍ଛା ଲାଗୁନି।
ହୁଁ।
କଣ କରିବା ଏତେ ଜୋରେ ଗରମ ହଉଚି। ଖାଇବା ପାଇଁ ହିଁ ଇଛା ହଉନି, ଆଉ କେମିତି ଖାଇବି।
ଆଉ ତୋ ଦେହ ପା ଭଲ?
ହଁ ସେମତି ମଝିରେ ଯୋଉ ହେଇଯାଇଥିଲା କଣ କହନି ଯୋଉ ବର୍ଷା ହେଇଯାଇଥିଲା ସେଇଠୁ ମତେ ଟିକେ ଜର ଥଣ୍ଡା ହେଇଯାଇଥିଲା। ଏବେ ମତେ ଜର ଟା ଛାଡିଯାଇଚି। ଥଣ୍ଡା ସେମିତି ଅଳ୍ପ ଅଳ୍ପ ଅଛି ମାନେ ଜଣା ପଡୁନି ଖାଲି ତଣ୍ଟି ହେରିକା ଟିକେ ଦରଜ ହେଇଯାଇଚି ଆଉ। ଆଉ ତୋର କେମତି ସବୁ?
ହୁଁ ମୋର ତ ଏବେ ଦେହ ଖରାପ୍ ଯାଇଥିଲା ଯେ ମୁଁ ଯାଇଥିଲି କାମେକ୍ଷା। ମାନେ ଟିକେ ମୋ ଦେହ ଖରାପ ଥିଲା ତ, ମୁଁ ଯାଇଥିଲି କାମାକ୍ଷା ମେଡିକାଲ ଦି ଟା ସାଲାଇନ୍ ଲାଗିଥିଲା ଆଉ ଡରିଥିଲି ଟିକେ ଯେ ମାନେ କିଏ କଣ ଆମ ଘରେ ଟିକେ ଡରି ଯାଇଚନ୍ତି କିଏ କଣ କରିଚି ନା କଣ ଗୁଣି ଫୁଣି। ତ ଟିକେ ଗୁଣିଆ ପାଖକୁ ଯାଇଁକିରି ଦେଖିଥିଲି ଏ ଡେଉଁରିଆ ଗୋଟେ ଆଣିବି ଏବେ ଭଲ ମାନେ ପଠାଣ ମାନଙ୍କ ଦେପୁନା ଆଇଁଲେ ଭଲ ନୁହଁ କି।
ହଁ ଶୁଣିଥିଲି ପଠାଣ ମାନଙ୍କଠୁ କୁଆଡେ ଆଣିଲେ ବହୁତ ଭଲ।
ଭାବିଚି ଆଣିବି ଆଉ ଦେହଟା ସବୁବେଳେ ଏମିତି ଖରାପ ହଉଚି ତ।
ହଁ ତୁ ଆଣେ ଭାରି ନହେଲେ ହଇରାଣ ହେଇଯିବୁ ମୁଁ ବି ଶୁଣିଥିଲି ସେରା ସବୁ ଭଲ ନୁହେଁ ତୁ ସେରା ତ ଅଙ୍କଲଙ୍କୁ କହିକି ଆଣେ ଭାରି ଗୋଟେ କିଣିକି ଲଗେଇବୁ ଦେଖିବୁ ତୁ ସବ ଭଲ ହେଇଯିବ।
ହୁଁ।
ଆଉ ଆଣ୍ଟିଙ୍କ ଦେହ କେମିତି ଅଛି?
ହଁ ସେମିତି ଭଲ ଅଛି।
ଆଉ ତମ ପଟେ ପାହାଡ ପାହାଡ ସବୁ ଅଛି ନା?
ହଁ।
ଉୁଁ ଆମର ଯୁଆଡେ ଅନେଇବୁ ଖାଲି ପାହାଡ ଜଙ୍ଗଲ।
ଆମ ଆଡେ ତ ସେଇ ଆଉ।
ଯାହା ହଉ ସେ ପାହାଡ ଜଙ୍ଗଲ ଯୋଗୁ ଅଳ୍ପ ଗରମ ଯ ମାନେ ଯୋଉଟା ଅଧିକ ହବା କଥା ମାନେ ଅଧିକ ହଉନି ମାନେ ଅଳ୍ପ ଯେତିକି ହବା କଥା ଠୁ ଟିକେ ବେଶି ହଉଚି ହେଲେ ଆଡଜଷ୍ଟ୍ ହେଇଯାଉଚି।
ହୁଁ।
ଆଉ ଏବେ ପଢାପଢି କେମିତି କଣ ଚାଲିଚି ସବୁ ଭଲ ନା?
ହଁ କମ୍ପ୍ୟୁଟର୍ ତ କରୁଚି ଆଉ।
ହଁ ମୁଁ ବି କମ୍ପ୍ୟୁଟର୍ କରୁଚି। ତୁ କୋଉ ତୁ କୋଉ କୋର୍ସ କରୁଚୁ କମ୍ପ୍ୟୁଟର୍ ରେ?
ମୁଁ ମୁଁ ପି ଜି ଡି ସି ଏ କରୁଚି।
ଓହୋ ମୁଁ କରୁଚି ଓ ଏସେ ସି ଆଇ ଟି।
ଉଁ ହୁଁ।
ମୁଁ ସେଇ ପି ଜି ଡି ସି ଏ ପାଠ ଓ ଏସେ ସି ଆଇ ଟି ରେ ଅଛି। କେବଳ ଡାଇରେକ୍ଟ୍ ପି ଜି ଡି ସି ଏ କରୁନୁ ଓ ଏସେ ସି ଆଇ ଟି ଫାଷ୍ଟ କରିବୁ ତାପରେ ପି ଜି ଡି ସି ଏ କରୁଚୁ।
ଉଁ ହୁଁ।
ମାନେ ଗୋଟେ ଇଏରେ ଦିଟାଙ୍କ ଭାବିକି କରିଦେଲୁ।
ଆଉ ଆଜି ରୋଷେଇ କଣ ହେଇଥିଲା ଘରେ?
ଏ ଭାତ ଭାକୁର ମାଛ ଆଉ ଏମିତି କିଛି ହେଇନଥିଲା। ଆଉ ହୁଁ ତମ ପଟରେ ରଜ ମହୋତ୍ସବ ର କିଛି ପ୍ରିପାରେସନ୍ ଚାଲିଚି ନା ନାହିଁରେ?
ହଁ ହବ ଆମ ଗାଁରେ ଏଇପାଳି ରଜ ମହୋତ୍ସବ ଆମେ କ। କଥା ହେଇଚୁ ଆମେ ମାନେ ଆମ ଆମ ସାହି ଝିଅ ପିଲା ମିଶିକି ଆମେ କରୁଚୁ। ଆଉ ଘରକା ପାଁଶ ଟଙ୍କା ନେଖେଁ କରିଚୁ। ତାପରେ ଝିଅ ମାନେ ଯୋଉମାନେ ବାହା ହେଇଚନ୍ତି ତାଙ୍କ ମାନଙ୍କଠୁ ଆମେ ମାନେ। ଚାହୁଁଚୁ କି ସେ ଆମକୁ ବି କିଛି ସାହାଯ୍ୟ କରନ୍ତୁ। ତ ସବୁ ଝିଅ ମାନେ ବି ଆସିଯିବେ ଆଉ ଡେକରସନ୍ ପାଇଁ ଆମେ ମନକୁ ମନରୁ କାଢ଼ିକି
ମିତି କିଛି ନାହିଁ ରେ ଆମ ପଟେ ସେମିତି କିଛି ନାହିଁ ରେ। ଖାଲି ମହୋଉତ୍ସବ କରୁ ଛନ୍ତି ଆଉ ହେମିତି କିଛି କରୁନାହାନ୍ତି ମାନେ ଏମିତି ପଇସାକୁ ହେଇକି ନେଇକି ଏମିତି କିଛି କରୁନାହାନ୍ତି।
ନାଇଁ ତିନି ଦିନ ଭୋଜି ହବ ତିନି ଦିନ ଆଙ୍କ ଆମର ଯୋଉ ନା ନାଚ ଗୀତ ସବୁ ମାନେ ଖେଳର କବାଡ଼ି, ପୁଚି ଆଉ ଦିନ ବେଳେ ମାନେ ସବୁ ରଖା ହେଇଛି ପ୍ରତିଯୋଗିତା ସ ସବୁ। ମାଆ ମାନଙ୍କ ପାଇଁ ଝିଅ ମାନଙ୍କ ପାଇଁ ସମସ୍ତୀଙ୍କ ପାଇଁ।
ଓହୋ ଯାହା ହୋଉ ଏତେ ସବୁ ଆୟୋଜନ ତମର ହେଇଛି।
ସମସ୍ତିଙ୍କ ପାଇଁ ଆମର ରଖାହେଇଛି।
ପ୍ରତିଯୋଗିତା ସବୁ କରୁଛ ନା?
ହୁଁ।
ପ୍ରତିଯୋଗିତା।
କଣ ହେଲା?
ପ୍ରତିଯୋଗିତା ସବୁ ସେଇ ରଜ ମହୋତ୍ସବରେ ପକେଇଛ ନା?
ହୁଁ ହୁଁ ତିନି ଦିନି ଆଙ୍କ। କବାଡି, ପୁଚି ଆଉ ମେଜିକ୍ ଚେୟାର ଆଉ ହଉଛି ସଙ୍ଗ୍ ଫଙ୍ଗସନ ସବୁ ଭାବିଛୁ ଯଦି ପଇସା ହୁଏ ଗୋଟେ ଆଣିବୁ ମେଲୋଡି ପୋ କରିବୁ ବୋଲି ଭାବିଛୁ ବାହାରର ଅଲଗା ଜାଗାରୁ ଆଉ।
ଆ ଆ ବଢିଆ ତମ ଆଡେ ବଢିଆ ହଉଚି ଆଉ।
ଆଉ ଯୋଉ ଦି ଦିନିଆଙ୍କ ହଉଛି। କରିବୁ ମାନେ ଆମ ଗାଁ ଝିଅ ସମସ୍ତେ ନାଚି ଆରପାଳି ବି ତ ନାଚିଥିଲେ ଯେ ସବୁ ମାନେ ପଇସା ପାଇଥିଲେ।
ଆଉ ଏଇ ବର୍ଷ ବି ସେମିତି ହଉଛି ଆଉ।
ଭଲ ବଢିଆ ଏଞ୍ଜୟ୍ କରିବ ପୁରା ତିନି ଦିନ। ତିନି ଦିନି ପୁରା ତମ ଗାଁ ରେ ରଜ ଆଉ।
ଆସିବୁ।
ହଁ ସମୟ ସୁବିଧା ପାଇଲେ ଯିବି ନା ନିହାତି।
ଏତେ ଏତେ କରିକି ରିକ୍ୟୁଏସ୍ଟ କରିକି ସମୟ ସୁବିଧା ଦେଖିକି ଯିବା ଆଉ ଯାହା ହଉ ଭଲ ହଉ।
ଶୁଭୁଚି?
ଆ କଣ କହିଲୁ? ସମୟ ସୁବିଧା ଦେଖିକି ଯିବୁ ଆଉ କଣ।
ହୁଁ।
ଆଉ କଣ କହିଲୁ କହୁଥିଲି ଆଉ ପଢାପଢି କଣ କରିବୁ ପ୍ଲସ ଟୁ ସରିଗଲା ପରେ କରିବୁ କଣ ବୋଲି ଭାବିଛୁ?
ପ୍ଲସଥ୍ରୀ କରିବିନି ଚାରି ବର୍ଷ ହେରା କରିବିନି।
ଚାରି ବର୍ଷ ନୁହେଁ ଲୋ ତିନି ବର୍ଷ ସେଟା।
ନା ଚାରି ବର୍ଷ ଅଛି ନା।
ନା ଲୋ ତିନି ବର୍ଷ ହଉଛି ପ୍ଲସଥ୍ରୀ ଗୋଟେ ବର୍ଷ ହଉଛି ପିଜି। ପିଜି ଯୋଉଁଟା ଦୁଇ ବର୍ଷ କରିଥାନ୍ତ ସେଇଟା ହେଉଛି ଗୋଟେ ବର୍ଷ। ସେଇଥି ପାଇଁ ପ୍ଲସ ଥ୍ରୀ ଟା ଚାରି ବର୍ଷ ଭଳିଆ କର
ହଉ ଆଉ ହଉ ତୁ ଯା କଣ କରିବୁ ମୁଁ ରଖୁଛି।
ହଉ ହଉ।